ହଁ
ହ୍ୟାଲୋ। ଗୁଡ଼ ମଣ୍ଣିଙ୍ଗ।
ଆଜ୍ଞା ଗୁଡ୍ ମର୍ଣ୍ଣିଂ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି ଆଉ ଆଜି ସକାଳୁ ସକାଳୁ ଫୋନ କରିଦେଲେ କଣ ସବୁ ଠିକ ଅଛି ନା ଏମତି ବାସ୍।
ନାଇଁ ବାସ୍ ଏମିତି ହି କଲ୍ କଲି କେମିତି ଅଛନ୍ତି କଣ କରୁଚନ୍ତି?
ଅ ହ ନାନୀ ମୁଁ ତ ବହୁତ ଭଲ ଅଛି। ଆଉ ସକାଳୁ କଣ ଚାଲିଛି ଖିଆପିଆ ସରିଲାଣି ନା? କିଛି ସରିନି ଜଳଖିଆ ଖାଇବ।
ହୁଁ ମୁଁ ଜଷ୍ଟ ଏବେ ହିଁ ବ୍ରେକଫାଷ୍ଟ କରିକି ଆସିଛି। ଅ ଯେମିତିକି ଏବେ ବ୍ରେକ୍ଫାଷ୍ଟ କଲି ଏ ଅ ଇଟିିଲ୍ ଆଉ ସମ୍ବର।
ଆରେ ବା ବହୁତ ଭଲ ଖାଇବା ଆଉ।
ଆପଣ କଣ ଖାଇଛନ୍ତି?
ଅ ଯେମିତି କିି ମୁଁ ତ ସକାଳୁ ଏତେ ଛି ମତେ ଖାଇବା ପସନ୍ଦ ନୁହଁ ବାସ ଲାଇଟିଲି ଖାଏ ମୁଁ ଅଳ୍ପ। ମୁ ହେଠୁ କରିକି ରଖିଥାଏ ତାପରେ ବି କିଛି ମୁଗ ଆଉ ଚଣାକୁ ଭେଦେଇକି ରଖ ଥାଏ ସକାଳୁ ତାକୁ ସାଲାଡ ବନେଇକି ଖାଏ। ତ ସେଇଟା ହିଁ ଖା ଖାଇଥିଲି ନର୍ ନର୍ମାଲି ବେ ତ ଆଉ ଏବେ ତ କିଛି ଖାଇନି। ତ ମୋର କ୍ଲାସେସ୍ ରହୁଛିକି ମୁଁ ଷ୍ଟଡି କରୁ ଚିତ ସେଥିପାଇଁ ମତେ ଯିବାର ଅଛି। ବାସ୍ ଏମିତି ଚାଲିଚି ଆଉ। ଆଉ ଆପଣଙ୍କର? କଣ ଚାଲିଛି?
ଆ ମୁଁ ବର୍ତ୍ତମାନ ଆକ୍ଚୁଆଲି ଗୋଟେ ଟେକ୍ନୋଲୋଜି କମ୍ପାନୀରେ ମୋର ଜବ୍ ଅଛି। ତ ମୁଁ ରେଗୁଲାରି ଅ ମୋର ସିଫ୍ଟି ଅ କରିଥାଏ ସବୁଦିନି। ଅ ସେ ସିଫ୍ଟ ଡିଫରେନ୍ସ ଟାଇମ ରେ ବି ଥାଏ। ତ ଆପଣ ବ୍ରେକ୍ଫାଷ୍ଟରେ ଲାଇଟ୍ କିଛି ହେଭି ନ ଖାଇକି ଲାଇଟ ଖାଇବା ପାଇଁ କିଛି ନର୍ମାଲ। ହାଲକା ଜିନିଷ ଖାଇବା ପାଇଁ ଚାହାନ୍ତି। ହ୍ୟାଲୋ। ହ୍ୟାଲୋ।
ଘରେ ସବୁ ଭ
ହୁଁ କୁହନ୍ତୁ।
ଆଜ୍ଞା ମୁଁ କହିଲି ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଅ ବର୍ତ୍ତମାନ ପର୍ଯ୍ୟନ୍ତ ଅ ମା ଅଛନ୍ତି ବାପା ଅଛନ୍ତି ପାଖରେ। ଅ ଘରେ ସମସ୍ତେ ଭଲ ଠିକଠାକ୍ ସବୁ ଅଛି। ଆପଣଙ୍କ ଘରେ କେମିତି ସବୁ ଅଛନ୍ତି?
ହଁ ଘରେ ସବୁ ଭଲ କିନ୍ତୁ ମୁଁ ତ ଯେହେତୁ ଘରୁ ଟିକେ ଦୂରରେ ରୁହେ। ଆଉ ମୋର କାର୍ଯ୍ୟକୁ ନେଇକି ଆଉ ପାଠ ପଢ଼ାକୁ ନେଇକି। ତ ଘରେ ବାପା ମା ଭଉଣୀ ଅଛନ୍ତି ମୁଁ ତ ଆଉ ଗୋଟେ ଜାଗାରେ ରହୁଛି। ତ ସେମାନେ ବି ତାଙ୍କର ସବୁ ଏବେ ଉଠି ସାରିଲେଣି ମୁଁ କଥା ହେଇଥିଲି ଆଉ ଟିକେ ପୂର୍ବରୁ। ଆ ସେ ଉଠିକି ତାଙ୍କ କାମ ସାରିକି ସବୁ ନିଜ ନିଜ କାମକୁ ବାହାରି ଗଲେଣି। ଆଉ ଭଉଣୀ ଏବେ ପାଠ ପଢୁଛି ତ ସିଏ ବି ତାର ଟିଉସନ ରହୁଛି। ତ ଟିଉସନ କୁ ସେ ବି ବାହାରିଗଲାଣି।
ଆଚ୍ଛା ଆଚ୍ଛା ଆପଣ ଯଦି ନର୍ମାଲ ସକାଳେ କିଛି ଖାଇ ଖାଇନାହାନ୍ତି ତାହେଲେ ମଧ୍ୟାହ୍ନ ଭୋଜନରେ ଆପଣ କଣ ଖାଇବା ପସନ୍ଦ କରନ୍ତି?
ହଁ ଯେମିତି କି ମଧ୍ୟାହ୍ନ ଭୋଜନରେ ତ ଏବେ ମୁଁ ଅ ବେଶୀ ଭେଜ ନନଭେଜ ଏତେ କିଛି ଡିଫରେନ୍ସ ର ଖେନି ତ ଯେଉଁଟା ବି ମିଳେ ଖାଇଦିଏ। କାହିଁକିନା ଯେହେତୁ ବାହାରେ ରହୁଛି ହଷ୍ଟେଲଚୁଆଲି ରହୁଛି। ତ ଆଜି ମଧ୍ୟାହ୍ନ ଭୋଜନରେ ପସନ୍ଦ ତ ମତେ ଓଡିଆ ଖାଇବା ହିଁ ବହୁତ ପସନ୍ଦ କିନ୍ତୁ ମୁଁ ଏବେ ଯୋଉ ଏରିଆରେ ଅଛି ତ ସେଠି ତ ଏତେ ମିଳେନି ତ ଯାହାବି ମିଳେ। ହ ଖାଇବାକୁ ପଡେ ଆଉ ନର୍ମାଲ ହୋଟେଲରେ ଭାତ ରହେ ଡାଲି ରହ। ଆଉ ଗୋଟେ ତରକାରୀ ଯାହାବି ହେଇଥିବ ଆଜି ଯେହେତୁ ମଙ୍ଗଳବାର ଅଛି। ତ ମେ ବି ଆଳୁ କୋବି ଏମତି ସମଥିଙ୍ଗ କିଛି ତରକାରୀ ହେଇଥିବ। ତ ସେଇଟା ଖାଇବାକୁ ପଡିବ ସେମିତି କିଛି ନାହିଁ ଯେ ନିଜ ପସନ୍ଦରେ ହିଁ ଖାଇବାକୁ ପଡିବ। ତ ଯାହା ମିଳେ ସେଇଟା ଖାଇବାକୁ ପଡେ।
ଠିକ୍ ଅଛି ବହୁତ ଭଲ କଥା ଯେହେତୁ ବାହାରେ ରହୁଛନ୍ତି ଆପଣଙ୍କୁ ପଢ଼ାପଢି କରିବା ସହିତ। ଅନ୍ୟାନ୍ୟ ବି କାର୍ଯ୍ୟ କରୁଛନ୍ତି ଯେହେତୁ ଆପଣଙ୍କୁ ରୋଷେଇ କରିବା ପାଇଁ ଟାଇମ ମିଳୁନଥିବା ସେଇଥିପାଇଁ ଆପଣ ହଷ୍ଟେଲରେ ହିଁ ଖାଇବାକୁ ପଡୁଥିବ ଆପଣଙ୍କୁ
ହଁ ନିଶ୍ଚିତ ଭାବରେ ଆଉ ମତେ ଟାଇ ମିଳେନି ତ ସେଥିପାଇଁ ମୁଁ ହଷ୍ଟେଲ ନେଇଛି। ଆଉ ତାପରେ ବି ଏକା ରୁମ ନେଇକି ରହିବା ଟିକେ ପ୍ରୋବ୍ଲେମ ହେଇଯାଏ କାହିଁ ନା ଅଧିକ। ଖର୍ଚ୍ଚ ହୁଏଚୁରେ ତ ସେଥିପାଇଁ ମୁଁ ଟିକେ ପ୍ରିଫର କରିନି ରହ।
ହୁଁ ହୁଁ ହୁଁ ଆପଣଙ୍କ ଯଦି କାର୍ଯ୍ୟ କରୁଛନ୍ତି ଆପଣଙ୍କର ତ କାର୍ଯ୍ୟ ସରିଯାଉଥିବ ମେବ ସନ୍ଧ୍ୟା ସୁଦ୍ଧା।
ହଁ
ଆପଣ ସନ୍ଧ୍ୟାବେଳ ସୁଦ୍ଧା ସରିଗଲେ ଆପଣ ରାତ୍ରି ଟାଇମ୍ ରେ ସେଟା ଯୋଉଟା ଆମର ରାତ୍ରିରେ ଭୋଜନ କରନ୍ତି ସେଇଟା ତ ଆପଣ ରୋଷେଇ କରୁଛନ୍ତି ୟା ଫିର୍ ଅ ଫିର ହଷ୍ଟେଲରେ ଖାଉଛନ୍ତି।
ଯେମିତିକି ମୁଁ ହଷ୍ଟେଲରେ ପୁରା ପଇସା ଦଉଛି ତ ହଷ୍ଟେଲରେ ଖାଇବାକୁ ପଡ଼େ। ଆଉ ବେଳେ ବେଳେ ଯଦି କିଛି ଇଚଛା ହୁଏଥର ଛୁଟି ଦିନ ହେଇଗଲା କି ନର୍ମାଲି ଖାଲି ଦିନରେ ବି ତ ସେମିତି ମୁଁ ରୋଷେଇ କରିକି ଖାଏ ନହେଲେ ତ ମୁଁ ସବ ଯାଏେତୁ ପିଜି ରେ ପଇସା ଦଉଛି। ସେଥିପାଇଁ ହଷ୍ଟେଲ ଖାଇବା ମତେ ଖାଇବାକୁ ପଡେ। ଆଉ ମୁଁ ଏମିତି ନର୍ମାଲି ସବୁବେଳେ ରୋଷେଇ କରେନି କେତେବେଳେ କେମିତି ରୋଷେଇ କରେ।
ହଁ ହଁ ହଁ ଆପଣଙ୍କ ଯେମିତି କିି ରବିବାର ଛୁଟି ଥିବ। ଆଉ ରବିବାର ଛୁଟି ଥିଲେ ଆପଣ କଣ କରିବା ପସନ୍ଦ କରନ୍ତି।
ଆଜ୍ଞା ତ ରବିବାର ତ ବେସିକାଲି କଣ ଥାଏ କି ସବୁ କାମ ଥାଏ। ସପ୍ତାହ ଯାକର କାମ ହେଇଗଲା ଲୁଗାପଟା ସଫା କରିବାଠୁ ନେଇକି ଏମିତି ବେଳେ ବେଳେ ଖାଇବା ବି ରୋଷେଇ କରେ ଯୋଉଟା ମତେ ଭଲ ଲାଗେ। ତ ବେଳେ ବେଳେ ଖାଇବା ରୋଷେଇ ସହିତ କିଛି ପ୍ଲାନ ବି ଥାଏ କି ଆଜି ପଟେ କିଛି କାମ ର ଗଲାଆ ଯିବାର ଅଛି ଆ କିଛି ବୁଲିବା ପାଇଁ ବି କିଛି ପ୍ଲାନ ରଖେ। ଶନିବାର ହଉ କି ରବିବାର ହଉ।
ଆଚଛା ଆ ମତେ ଅ ଖାସ୍ କରିକି ରବିବାର ଦିନ ମୋର ବି ଅଫ୍ ରୁହେ ଅପ ଯେହେତୁ ମୁଁ ରବିବାର ଦିନ ନର୍ମାଲି କିଛି ବୁଲାବୁଲି କରିବା ପାଇଁ ଯାଏ ଯେମିତି କିଛି ସପିଙ୍ଗ କରିବା। ନହେଲେ କିଛି ଅ ପାର୍କ ବୁଲିବାକୁ ଜିବା କି କୌଣସି ପାହାଡ ପର୍ବତ ଏରିଆ ଯ ମତେ କି ବହୁତ କିଛି ଭଲ ଲାଗେ ଯଦି ଅ ପୁରା ହଲ ଉଇ କାମ କଲା। ପରେ ଅ ପୁରା କଣ କିଛି ଟାଇଲ ଲାଗିଥାଏ କ୍ରାନ୍ତ କିଛି ଲାଗିଥାଏ। ସେଥିପାଇଁ ଯେତେବେଳେ ବି ଅଫ୍ ମିଳିଥାଏ ମାନେ ଯେମିତିକି ଛୁଟି ଦିନ ମିଳିଥାଏ। ସେଦିନ ମୁଁ କିଛି ବୁଲାବୁଲି କରିବା ପାଇଁ ମତେ ଭଲ ଲାଗେ। ନଚେତ୍ କିଛି ଇମ୍ପୋର୍ଟାଣ୍ଟ କାମ ଥିବ ଯୋଉଟାକି ମୁଁ ମାନେ କାମ ଭିତରେ ତାକୁ ସାରି ପାରିନଥାଏ ତେଣୁକରି ଯୋଉ ନହେଲେ ସିଏ ଛୁଟି ରବିବାର ଥାଏ। ସେଦିନ ମୁଁ ସବୁ ପେଣ୍ଡିଙ୍ଗ କାମ ସବୁତିକ ଥାଏ। ଅଧୁରା କାମ ସେ ସବୁ କାମ କରିବାକୁ ପସନ୍ଦ କରିଥାଏ।
ହଁ ସେ ମୋର ବି ସେମିତିକ ରୁଟିନ ଥାଏ। କିଛି ବୁଲାବୁଲି ସାଙ୍ଗ ମାନଙ୍କୁ ଦେ ଖା କରିବାଳ ଆଉ ନର୍ମାଲି ଏପଟେ ସେପଟେ ବୁଲାବୁଲି ଟିକେ ଯେହେତୁ ଅଲଗା ଜାଗାରେ ରହୁଚି ତ ଏଠି ବୋହୁତ ସାରା ଜାଗା ଥାଏ ବୁଲାବୁଲି କରିବା ପାଇଁ ଆଉ ମତେ ଖାଇବା ଟିକେ ବୋହୁତ ପସନ୍ଦ ତ ମୁଁ ଅଲଗା ଅଲଗା ଖାଇବା ବି ବୋହୁତ ଟ୍ରାଏ କରେ। ତ ଛୁଟି ଦିନରେ ମୁଁ ଏମତି କରେ କିି ନୂଆ ନୂଆ ଜାଗା ଯାଏ ଖାଇବା ପାଇଁ। ଏମିତି ବୋହୁତ ସାରା କାମ ରବିବାର, ଶନିବାର ରଖିଥାଏ କରିବା ପାଇଁ।
ଆଚ୍ଛା ଆପଣ କାର୍ଯ୍ୟ କରୁଚନ୍ତି କୌଣସି ଅଫିସରେ ୟା ଫିର୍ ପାଠ ପଢୁଚନ୍ତି। ତା ବ୍ୟତୀତ ଆଉ କଣ କୋଉ କୋଉ କାମରେ ଆପଣଙ୍କର ପସନ୍ଦ ଥାଏ ମାନେ ଇଣ୍ଟରେଷ୍ଟ ଥାଏ।
ଆଉ ମୁଁ ବହି ଆକଚ୍ୟୁଲିରେ ଲେଖେ ତ ମୁଁ ମୋ ନିଜ କାମ ଛାଡିକି ଆଉ ବୁଲାବୁଲି ଏମିତି ସବୁ ଛାଡିକି ବି ମତେ ଲେଖା ଲେଖି ବୋହୁତ ପସନ୍ଦ। ତ ମୁଁ ମୋର ଗୋଟେ ଏମତି ବହି ଷ୍ଟାର୍ଟ କରିଚି ଲେଖିବା। ଯେଉଟା କି ସେମିତି କିଛି ନାହିଁ ଯେ ମୁଁ ପବ୍ଲିକ୍ ପ୍ର ପବ୍ଲିସିଟି କି ୟା ଫିର୍ ପବ୍ଲିଶ କରିବି ବଟ୍ ମୁଁ ଲେଖୁ ଲେଖା ଲେଖି ମତେ ଟିକେ ପସନ୍ଦ। ତ ଲେଖା ଲେଖି କରେ ଆଉ ଏମିତି ମୁଭି ଦେଖିବାକୁ ବି ମତେ ବୋହୁତ ପସନ୍ଦ ଫିଲ୍ମ ଦେଖିବା। ଆଃ ତ ମୁଁ ଫିଲ୍ମ ଦେଖିବା ପାଇଁ ବି ହଲରେ ମତେ ପସନ୍ଦ ତ ମୁଁ ଏବେ ରିସେଣ୍ଟଲି ଯାଇଥିଲି ଦେ ଖିବା ପାଇଁ ହଣ୍ଡ୍ରେଡ୍ ଥ୍ରୀ ଡି ଭୂତ ଫିଲ୍ମଟା ଯୋଉ। ଆଉ ଏମିତି ଛୁଟି ଦିନରେ ପ୍ଲାନ୍ କରେ ଯୋଉଠି ବି କିଛି ମୁଭି ଥିଏଟରରେ ପଡିଚି ତ ଯାଇକି ଦେଖିବା ପାଇଁ।
ଆଚ୍ଛା ଆଚ୍ଛା ବୋହୁତ ଭଲ କଥା।
ଆଉ ଆପଣଙ୍କର ହବିଜ୍ କଣ ଅଛି?
ଆ ଓ ମୋର ସେମିତି ବେଶୀ କିଛି ଆ ଓ ମାନେ ଆଶା କରେନି ଆ ଯୋଉଟା କି ମୋ ନିଜ ହାଓ ହକରେ ଥାଏ ହାତରେ ଥାଏ। ମୁଁ ସେ ସେଇଟା କରିବାକୁ ଚାହେଁ। ଆ ଯେମିତିକି ମତେ ପସନ୍ଦ ହୁଏ। ଆ କ୍ରିକେଟ ଖେଳିବା ପାଇଁ। ଯୋଉଟା କି ଆମର ଗ୍ରାଉଣ୍ଡରେ ଖେଳ ଯାଏ କ୍ରିକେଟ ଖେଳାଯାଏ। କ୍ରିକେଟ୍ ଖେଳିବା ପାଇଁ ମତେ ବୋହୁତ ପସନ୍ଦ ଲାଗେ ଆଉ କ୍ରିକେଟ ଦେଖିବା ପାଇଁ ମୁଁ କୌଣସି ମ୍ୟାଚ ମିସ୍ କରେନାଇଁ। ମୁଁ ସବୁବେଳେ କ୍ରିକେଟ ମ୍ୟାଚ୍ ଦେଖେ ଏବଂ ଖେଳେ ଆଉ ନର୍ମାଲି ଯେତେବେଳେ ମୁଁ ଓ ଫାଙ୍କା ଟାଇମ୍ ମତେ ଥାଏ। ମୁଁ ସେତେବେଳେ ମୁଁ ଅ ଟିକେ ଗୀତ ଶୁଣିବା ପାଇଁ ବୋହୁତ ଭଲ ଲାଗେ ମତେ। ଗୀତ ଶୁଣିବା ପାଇଁ ଏବଂ ଗାଇବା ପାଇଁ ମତେ ବୋହୁତ ପସନ୍ଦ ଲାଗେ। ଆ ବୋହୁତ ସାରା ମ ସିଙ୍ଗର ଅଛନ୍ତି ଅ ଯୋଉଟା କି ମୋର ଫେବରେଟ୍ ଅଛନ୍ତି। ଆ ମୁଁ ତାଙ୍କ ଗୀତ ସବୁଥିରେ ଶୁଣିଥାଏ ଏବଂ ପା ଫାଙ୍କା ଟାଇମରେ ମୁଁ ବେଳେ ବେଳେ ଗାଇଥାଏ ଅ ଅବଶ୍ୟ କୌଣସି ବାହାରେ ଯାଇକି ମୁଁ କୌଣସି ଗାଏନି କିନ୍ତୁ ଗୀତ ଶୁଣୁଥାଏ। ଫାଙ୍କା ଟାଇମରେ ଆଉ ତାକୁ ଗାଉଥାଏ ମନେ ମନେ ବାସ ଏତିକି ଏକା ଏକା ଗାଉଥାଏ।
ଆଜ୍ଞା ସମସ୍ତେ ପ୍ରାୟତଃ ମୁଁ ଦେଖିବାରେ ଏଇଟା ଗୋଟେ ସୁ ବୋହୁତ ଭଲ ହାବିଟ୍ ଥାଏ ସମସ୍ତଙ୍କର କି ଗୀ ତ ଶୁଣିକି ନିଜେ ଗାଇବା ଇଭିନ୍ ମୁଁ ବି ସେୟା କରେ। ଆଉ ମୁଁ ବି ଉ‍ଁ ଖାଲି ଟାଇମରେ ମୁଁ ଗୀତ ବି ଶୁଣେ ମାନେ ସବୁ ଟାଇମରେ ମେ ବି ମୋ ଫୋନରେ ଗୀତ ହିଁ ବାଜୁ ଥିବ ଆଉ ଗୀତ ହିଁ ବାଜୁ ବାଜୁ ମୁଁ ସବୁ କାମ ବି କରେ ବେଳେ ବେଳେ ଗାଏ ବି ଆଉ ଇଭିନ ମୁଁ ମୋ ନିଜ ଯୋଉଠି ବି ସାଙ୍ଗ ମାନଙ୍କ ପାଖରେ ବି ଗାଏ ଗୀତ ତ ଯୋଉଠି ପଢୁଛି ସେଇ ଇନ୍ଷ୍ଟୁଟରେ ବି ମୁଁ ଗୀତଇ ମାନେ ଏମତି ଥାଏ କି ନର୍ମାଲି କିଛି ପ୍ଲାନ ହେଲେ ବି ଗୀତ ଗାଏ। ତ ଏଇଟା ଗୋଟେ ସମସ୍ତଙ୍କର ଭଲ ହାବିଟ୍ ମତେ ଲାଗେ କିି ଯାହା ହୋଉ ନିଜ ଭିତରେ କେହି ନା କେହି କିଛି ତାଙ୍କର ଅ ଭଲ ଗୋଟେ ଜିନିଷ ବାହାର କରିକି ଆଣିଛନ୍ତି। ତ ଆଜୟୁଜାଲ ତ ଏମିତି ସବୁ ଚାଲିଥାଏ ଡେଲି ଆମର ଯାହାବି କାର୍ଯ୍ୟକଳାପ ତ ଆପଣ ଏଇ ସବୁ ଜିନିଷ ଛାଡିକି ମାନେ ବାହାରକୁ ବୁଲାବୁଲି ଆପଣଙ୍କୁ ପସନ୍ଦ ନା ପସନ୍ଦ ନାହିଁ?
ହଁ ମୁଁ ଅ ପ୍ରାୟତଃ ଯେମିତିକ କହିଲି ପୂର୍ବରୁ କି ମତେ ଅଫ୍ ଦିନରେ ହିଁ ଯେହେତୁ ଅ ଉଇକ୍ ହୋଲ ଉଇକ୍ କାମ ରହିଥାଏ। ଆ ସେଥି ଯୋଗୁ କୌଣସି ବେଶୀ କିଛି ଟାଇମ୍ ନଥାଏ ପାଖରେ। ସ୍ପେସି ଫା ଫାଙ୍କା କିଛି ନଥାଏ। ତେଣୁକରି ଯେତେବେଳେ ଅଫ୍ ଥାଏ। ଯେମିତିକି ସଣ୍ଡେ ଆପଣଙ୍କୁ କହିଲି ରବିବାର ଦିନ ମୁଁ ଅ ଆ ବୁଲାବୁଲି କରିବା ପାଇଁ ସାଙ୍ଗସାଥିୀଙ୍କ ସହିତ ବୁଲାବୁଲି କରିବା ପାଇଁ ବାହାରକୁ ଯିବାକୁ ଚାହେଁ। ଏବଂ କୌଣସି କାମ ଥିଲେ ତାକୁ କରିବା ଚାହେଁ ଆ ଅନ୍ୟାନ୍ୟ ଯେମିତିକି କିଛି ତି ଅ ଆ କାମ ବନ୍ଧୁବାନ୍ଧବ ଘରକୁ ଯିବା କି କୌଣସି ଅନ୍ୟାନ୍ୟ ନିଜ କାମ କିଛି ରହିବା ସେମିତି କିଛି କାମ ଥାଏ ଯାହାକୁ ମୁଁ ସ ମ୍ପୁର୍ଣ୍ଣ କରିବା ଚାହେଁ କେବଳ ରବିବାର ଦିନ।
ଆଚ୍ଛା ବହୁତ ଭଲ କଥା ଭଲ ଲାଗିଲା ଆପଣ ସକାଳୁ ସକାଳୁ ଫୋନ କଲେ। ମାଇଣ୍ଡ ବି ଫ୍ରେଶ ହେଇଗଲା। ଠିକ୍ ଅଛି ତାହେଲେ ମୋର ତ ଏବେ ଟିକେ କାମ ଅଛି ମୁଁ ରଖୁଛି ପରେ ଫୋନ୍ କରିବି ଆଉ କଥା ହବା।
ଅ ନିହାତି ନିହାତି ବୋହୁତ ବୋହୁତ ଅ ଧନ୍ୟବାଦ ଦେବି ଆପଣଙ୍କ ସହିତ ବି କଲ୍ କରି ବହୁତ ଭଲ ଲାଗିଲା। ଆଉ ଆଶା କରୁଛି ପୁଣି ଥରେ ଆମେ କେବେ କଥା ହେଇପାରିବା।
ନିଶ୍ଚିତ ଭାବରେ ହଉ ରହିଲି ପରେ କଥା ହ
ହୁଁ ଆଜ୍ଞା